ହ୍ୟାଲୋ! ହ୍ୟାଲୋ!
କୁହନ୍ତୁ, କଣ ଆପଣ ପୂର୍ବଥର ଯୋଉ କଲ କରିଥିଲ। କଣ କଣ ବାଇସ୍ ପରସେଣ୍ଟ କହୁଥିଲେ। ତ ବ୍ୟସ୍ତ ଥିଲେ, ତ ରଖିଥିଲେ କଣ କହୁଥିଲେ କହୁନାହାଁ ନ୍ତି
ଆଉ କଣ କହିବି? ଏମିତି ତ ଆଉ। ଦେହ ଖରାପେ ଆଉଁ।
ତମ ଦେହ ଖରାପ?
ନାଇଁ। ସାଇକେଲ ରୁ ଯାଉଥିଲି ପଡିଗଲି ଆଉ।
କଣ କହିଲୁ?
କଲେଜ ରୁ ସାଇକେଲ ରୁ ଆସୁଥିଲି। ଗୋଟେ କାର, ଗୋଟେ କାର ଏ ଥିଲା ମୁଁ ଆଉ ଜାଣିନି, ମୁଁ ମୋର ସିଧା ଠିକ୍ ସେ ଚଲଉଚି। ଗୋଟେ କାର ତାର ମାନେ ସେ, ବି ଠିକ୍ ସେ ରଖ- ରଖିନଥିଲା। ରାସ୍ତାରେ ରାସ୍ତାର ଅବଶ୍ୟ କଡରେ ରଖିଥିଲା। କିନ୍ତୁ, ତାର ଯୋଉ ଆଇନା ଟା ଥାଏ ଆଗ ପ ଟେ ସେଟା ଭିତରେ ଥିଲା। ସେଇୟା ଭିତରେ ବସିଥିଲା ଯେହେତୁ ତାର ଭିତରୁଆ ଥିଲା। ବାହାରେ ଥିଲା ସିନା ଜାଣିବ ପଛରୁ କିଏ ଆଉଚି ନାହିଁ ନାହିଁ।
ହଁ ହଁ।
ତାର ଭିତରେ ପୁରା ଅଛି ସେରା କବାଟ। କାର୍ ର କବାଟକୁ ଗାଡିର କବାଟକୁ ଖୋଲିଦେଲା। ମୁଁ ସେଇ ଠିକ୍ ସମୟରେ ମୁଁ ସେଇଠି ସେଇ ବା-ବାଟରେ ଗଲି। ମୋ ମୁଣ୍ଡରେ ବାଜିଗଲା। ମୁଁ ମୁଣ୍ଡରେ ବାଜିଗଲା ମୁଁ ପଡିଗଲି। ମୁଁ ପଡିିଗଲି ଆଉ ଭାଗ୍ୟ ଭଲ ମୋର ଦି ଜଣ ସାଙ୍ଗ ଗାଡିରେ ସେ ଆସୁଥିଲେ ମୋ ପଛରେ ସେ ଦିନ ଆମେ ବୁଲାବୁଲି ମନ୍ଦିର ଆଉ ଏସବୁ ବା ବୁଲିବାଲି ସେତେବେଳକୁ ମୁଁ ବି ମୋର ମୋର ଯାଇଁ କି ମୁଁ ସ୍ନାତକର ପ୍ରଥମ ବର୍ଷ ପଢୁଥିଲି।
ସ୍ନାତକର ପ୍ରଥମ ବର୍ଷ।
ହୁଁ ତିନି ବର୍ଷ ପ୍ରଥମ ବର୍ଷ ପଢୁଥିଲି। ପ୍ରଥମ ବର୍ଷ ପଢୁଥିଲି ଯେତେବେଳେ ସେଇଟା ମୋର ହେଇଥିଲା।
ଏଇ ଯୋଉ ଏଇ ଯୋଉ ଏଟା କେବେ ଏଟା କେବେ ହେଇଥିଲା ଏଇ ଯୋଉ ଏଇଟା?
ବ ପ୍ରଥମ ବର୍ଷ ତ ପ୍ରଥମ ମାନେ ଅଧା ଅଧି ହେଇଯାଇଥିଲା ଆଉ। ଦ୍ଵିତୀୟ ବର୍ଷକୁ ହବା ବି ଆସୁଥିଲା। ଆଉ ନା ଦ୍ଵିତୀୟ ବର୍ଷ ଦ୍ଵିତୀୟ ବର୍ଷର ଦ୍ଵିତୀୟ ବର୍ଷର। ମ୍ୟାଡମ ଏଇ ପାଖରେ ତ ମୁଁ ପଡିଗଲି ପୁରା ରକ୍ତ ପୁରା ରକ୍ତ ପୁରା ମୋ ଡ୍ରେସ ମୋ ଓନି ଫୋନି ସବୁ ମୁଁ ଛଟପଟ ହେଇକି ପଳେଇ ଆଇଲି ମାନେ ମୁଁ ବେହୋସ ହେଇଗଲି। ତାପରେ ପଛରୁ ସେମାନେ ସେମାନେ ଆଗୁଆ ଗଲେ ସେମାନେ ପଛକୁ ଦେଖୁଚନ୍ତି କାଇଁ ଆମ ସାଙ୍ଗ ତ ଆଉ ଆସୁନି। ତାପରେ କୋହୁଚନ୍ତି ହେଇବେ ପଡିଗଲା ହେଇବେ ପଡିଗଲା। ତାପରେ ଗାଡି ରଖେଇକି ଆସି ଦେଖିଲେ। ସେ ଯେ ଗାଡି ଯେମିତି ଯିଏ କବାଟ ଟା ଖୋଲିଦେଲା। ସିଏ ପୁରା ଛାନିଆ ଡରିକି। ସିଏ ଡରିକି ଛାନିଆ କଣ ହେଲା ଇଏ ଆଉ ଉଠୁନି। ତାପରେ ମତେ ନେଇ ବଢଚଣା ନେଇଗଲେ। ତାପରେ ମୋ ଘରକୁ ଫୋନ୍ ବି କଲେ। ଯେତେବେଳେ ତି ଦିଇଟା ରୁ ତିନିଟା ହେଇଗଲା ତାପରେ କହିଲେ କି କାହିଁକି ଆସିନି ମୋ ଘରେ ଫୋନ୍ କଲାଠୁ ମୋ ସାଙ୍ଗମାନେ ହଁ। ମୋ ସାଙ୍ଗ ମାନେ କହିଲେ ନାଇଁ ଏମିତି ଏମିତି ହେଇଚି। ତାପରେ ଆମେ ପହଞ୍ଚିନୁ ମୋ ବଡ ବାପା ପହଞ୍ଚି ସାରିଲେଣି ବଡଚଣାରେ। ଡାକ୍ତରଖାନରେ ମୋ ବାପା ପହଞ୍ଚି ସାରିଲେଣି ତାପରେ ଏମିତି ମୋର ଷ୍ଟିଚ୍ ଫିଚ୍ ପଡିଲା ଗୋଡରେ ପଡିଲା। ଆ ମୁଣ୍ଡରେ ପଡିଲା ପାଞ୍ଚଟା ହଁ ଗୋଡରେ ପା ପଡିଲା ପାଞ୍ଚଟା।
ଗୋଡୋରେ ଗୋଡ କୋଉଟା? ଆଣ୍ଠୁ ନା ପାଦ ପାଖରେ ନା ପାଦ ପାଖରେ।
ପାଦ ପାଖରେ ପୁରା ମଝି ଶିରରେ।
ପାଦ ପାଦ ମାନେ ପାଦ ମଝିରେ।
ହଁ ପାଦ ମୋ ଉପର ପାଦ ଉପର ପାଦ ତଳ ନୁହେଁ ଉପରେ। ହୁଁ ହୁଁ ପାଞ୍ଚଟା ମୁଣ୍ଡରେ ଛଅଟା ହଁ ପୁରା ର ତମର ଅଧା ପା। ସେରା ମୋର ଯେତେବେଳେ ଷ୍ଟିଚ୍ ପକେଇଲେ ସେତିକି ପଟ ଚୁଟି କାଟିଲେ।
ମୁଣ୍ଡଟା ମାନେ ମୁଣ୍ଡର କୋଉଠି କହିଲ।
ଯୋଉ କାନ ମୂଳି ତା ଟିକେ ଉପରକୁ।
ଓହୋ କାନ ଫାନରେ ବାଜିଥାନ୍ତାତା ବୋହୁତୁ କଣ କଲ ବିଷାତ ତ ବହୁତ ଅସୁବିଧା ହେଇଥାନ୍ତା?
ମୋର ସେଠି ସେଠି ପଡ଼ିଲା ଛଅଟା।
ହଁ ଔଷଧ ଫଷଧ ଖାଇଥା କଣ ଭଲ ହେଇଥାନ୍ତା।
ଔଷଧ। ତାପରକୁ ବି ମୋର ଚତୁର୍ଥ ସେମିଷ୍ଟାର। ଆଉ ଦି ତିନି ଦିନ ପରେ ଥିଲା। ମୁଁ କଣ କରିବି? ସାର୍ ମ ଚତୁର୍ଥ ସେମିଷ୍ଟାର।
ଓହୋ! ସାର୍ କଣ କହିଥିଲେ? ଚତୁର୍ଥ
ସେ
ଚତୁର୍ଥରେ ତ ମୁଁ ମୁଁ ଜାଣିନଥିଲି‌।
ନା ତୁ ଜାଣିଥିଲଥିଲୁ କି ନାଇଁ। ମୁଁ ସେତେବେଳେ ନୂଆ ନୂଆ କଥା ହଉଥିଲି ତମ ଭାଇଙ୍କ ସହିତ। ଏ ସେମିତି ଆଉ ନୂଆ ଚିନୁ ଥିଲି ଜାଣିଥିଲି କଥା ହଉଥିଲି।
ହୁଁ ମୁଁ ବି ଜାଣିନଥିବ କଣ ହେଇଛି କଣ ନାହିଁ?
ଜାଣିନଥିଲ।
କଣ କାଁହାର କେତେବେଳେ କଣ ହଉଛି କିଏ କଣ ଜାଣିପାରୁଛ ନା କଣ? କହିପାରିବି ଆ ତମକୁ ଚିହିଲି ବୋଲି ଫୋନ କଲ କଥା ହେଲି ଏମତି‌ ଆଉ ତମର ଯଦି ତମେ ହୁଁ ତମ ସାଇଡ ହେଇ ଯାଇଥାନ୍ତା ମୁଁ ବିଇ ତମେ ସବୁ ଅଛନ୍ତି ପିଲା। ଆଉ କଣ ଯୋଠ ଦେଖା ହେଇଥାନ୍ତ ହଜ ଦେଇଥାନ୍ତ ସେଇ ଯେତିକି ଆଉ କିଛି ଥାନ୍ତତା ଏଠି।
ହଁ ମିଶିବେନି ଆଉ ଆଉ କହିଲେ ଲାଭ କଣ ଆଉ ଜଣେ ଜଣେ ଅ ଛନ୍ତି କାମ ବେଳେ ମିଶିବେ ଠିକ କାମ ପଡିବ ଫୋନ କରିବେ କଥା ହେବେ ସବୁ କରିବେ।
ହଁ।
ଏମିତି ଆମର ତ ପ୍ରବଳ ଅଛନ୍ତି ଆମ।
ହଁ ନାଉ କଣ କରିବା ସବୁ ତ ସମୟ ସେଇୟଆ ଆଉ।
ସେଇଆପା ପୁଣି କଲେଜ ଆସିକି ସରିଲାଣି ମାସେ ଦି ମାସେ ହବ। ମୁତେ ଫୋନ ନାହିଁ କଥାବାର୍ତ୍ତା ନାହିଁ କଣ ନାହିଁ କିଛି ନାହିଁ ଏ। କାମ ବଡିିଥାଆନ୍ତା କି?
ହଁ ତମ ଗ୍ରୁପ ରେ ଆମେ
ନା ଜମା ନାହିଁ ଗୋଟେ ବୋଲି ନାହିଁ। କେହି କରୁନାହାନ୍ତି ଆମର ତ ଥିଲା ବେଳେ ବି ହୁଏ ନା ଆମର ଖାଲି। କାମ ପଡ଼ିଲେ ହୁଏ ଆଜି ପୂଜା ହେଲା କରିବୁ ଆଜି ଗୁରୁ ଦିବସ ହେଲା ମେସେଜ ହବ
ଆ ସେଟ ତ ସମସ୍ତଙ୍କର।
ସେତିକି ବା ଆମର ସେତିକି ଆମର ସେମିତି ସାଙ୍ଗ ନାହିଁ ମିଶିକି କଥା ହବା।
ତମେ ତ ଭିଡିଓ କଲ୍ କରି କଥା ହବ ମୁଁ ବି ଦେଖିଛି ପ୍ର ବହୁତ ଟ ଯୋଉ ସମ ତ ସବୁ କଥା ହବ।
ଆମେ କଥା ହଉ ଆମେ ଯେତିକି ଆମେ। ଟିକେ ଭଲ ଭଲ ସାଙ୍ଗ ଆମେ ମିଶୁ ଆମର ସେତିକି ଆମେ ଆମର ମିଶି ମିଶାମଶି ମିଶୁ କିନ୍ତୁ ଆମର ଯେତିକି ରହିଲେ। ଆଉ ସେମାନେ କେବେ ମିଶନ୍ତି ମିଶନ୍ତିଶ ଆମେ ସମସ୍ତଙ୍କ ସହିତ ମିଶୁ। କିନ୍ତୁ ସେମାନେ କଥା ହୁଅନ୍ତିନି ଆଉ ଏତେ ବି ନୁହେଁ ଆଉ ମିଶନ୍ତିନି ହଉ।
ସେମାନେ ଦୂରେ ଦୂରେ ରୁହନ୍ତି ଆଉ
ହଁ ଆମ ଯେମତିକି ଘନିଷ୍ଠ ସା ସାଙ୍ଗ।
ହଁ ମନେଯଛି ସବୁ ସମ୍ପର୍କ ସମସ୍ତେ ମିଶ ସମସ୍ତେ ସମସ୍ତେ କଥା ହୁ। ହୁଅ ହସା ହସିବୁହ ମଜା କର ସବୁ କର ପାଠ ପଢ ସେଇମାନେ ସବୁ। କିଛି ଦଶ ରୁ ପନ୍ଦର ଜଣ ଆଉ। ସବୁ ଆଉ ସବୁ କାଁ ବା କିଏ କେତେବେଳେ ଆସନ୍ତି ମୁଁ ବି ତଙ୍କୁ ଚିନିଛି ସେ କାମ ବେଳେ ଆସନ୍ତି ଇଏ କରନ୍ତି କାମ ଅବଶ୍ୟ କରନ୍ତି କିନ୍ତୁ ଅଲଗା କିଛି ତାଙ୍କର କାହା ସହିତ ସମ୍ଭବ ହ ହଁ ନା
ବା କାମ କରି କରି ଆମର ଯୋଉ ଦି ଜଣ ଆସିକି ରୁହନ୍ତି ଛାତ୍ରୀ ନିବାସ ରେ
ହଁ ହଁ
ଦି ଜଣ ଜଣେ ତ ଜଣେ ଅଛନ୍ତି ଆଉ ଜଣେ ଯୋଉ
ହଁ
ଟିକେ ଡେଙ୍ଗା ହେଇକି
ହଁ ହଁ ବୁଝି ଜାଣିପାଇନି
ସିଏ ତ ଆମର ପକ୍କା ମାନେ କାମ କରିକି ନମ୍ବର ନମ୍ବାର ଲୋକ କାନ୍ଦିଲେ ଯୋଉ ଆମର ପ୍ରୋଜେକ୍ଟ ହଉଥିଲା କାନ୍ଦିଲେ କିଛି କହିପାଇ ଲେନି ଥରେ ଗୋଟେ ଦିଟା ବୋଧେ କହିଲେ ତାଙ୍କର ମୋର ଗୋଟେ ବିଷୟ ନେଇଥିଲୁ ଯେମା କହ ପାଇଲେନି ଗୋଟେ କି ଦିଟା କହିଲେ ତଥାପି ସେତିକି ବି କହିପାରଲେନି ଅ ଆମକୁ ସାର୍ କହିଥିଲି ତମକୁ ଆସୁ କି ନ ଆସୁ ତମେ କିନ୍ତୁ ବିଷୟ ସେଇ ଉପରେ ଖାଲି କହି ଚାଲିବ ଚୁପ୍ କରି ଠିଆ ହବନି ଆଗର ଠିଆ ହେଲେ। ହଁ ହଁ ବାହାରୁ ଆଇଥିଲେ।
ସମେ ଗୋଟେ ଜାଗା ଠିଆଇଥିଲ ନା ଜଣ
ନା ନା ଜଣେ ଜଣେ ଯିବେ ସେ ଡାକିବେ।
ନ ନାହି ଜଣ ଜଣ ଯୋଉ ଯୋଉ ବିଷୟ ନେଇଛନ୍ତି ଧର ଏ ବିଷୟରେ ଦି ଜଣ ନେଇଛନ୍ତି।
ନାଇଁ ନାଇଁ ନାଇଁ ଦି ଜଣେ ଯିବେ ନାଇଁ ଜଣେ ଜଣେ।
ଜଣେ ଜଣେ
ହୁଁ! ଗଲେ ସିଏ କହି ପାଇଲାନି ଆସିକି କାନ୍ଦିଲା ବୋବେଇଲା ମୁଁ କହିପାରଲିିନି ଇଏ କି ତାପରେ ଆମର ବିଭାଗର ମୁଖ୍ୟ ଯିଏ ସିଏ ଆସିଲେ ନା କଣ ହେଇଛି ନା ଏମିତି ସାର୍ ଆମର ମତେ ମାର୍କ ଦେବେ ମୁଁ କହିପାରିବିନି ମୁଁ କିଛି ମୁଁ ପୁଣି ବିଭାଗ ପାଇଁ କିଛି କରିଚି ନାଁ କରିନି ସାର କହିଲେ ହଉ ଯା! କାନ୍ଦେନା ମୁଁ ତତେ ଦେଇଦେବି!
ହଁ ସେ ତ ସବୁ ଥରେ ସେମିତି ଆଉ!
ଏମତି ହିଁ ସବୁ! ଏମତିକା ନା ଆମ ପୁଅ ହଁ ଆମ ପୁଅ ପିଲା କିଛି ନାହିଁ!
କାହା ସହିତ କାହାର ଲେନ ଦେନ ନାହିଁ ଆଉ ଯିଏ ଆସନ୍ତି କୁଆଡେ କହିଲ ଦୂରୁରୁ ଯିଏ ବି ଆସନ୍ତି ହୁଁ, ମୋ ବାଇ ଠାରୁ ଅଧିକ ବାଇ ଠାରୁ ଅଧିକା ନୁହେଁ! ପା ସହିତ ଆସନ୍ତି ସିଏ ବି କ୍ଲାସ୍ ଫ୍ଲାସ୍ କରନ୍ତି
ହଁ କରନ୍ତି ନାଇଁ କରନ୍ତି ଆଉ ହଁ ହଁ! ! ବୁଝିଲି, ହଁ ହଁ ବୁଝିପାଇଲିି?
ସେିଏ ତାଙ୍କର ନା ସିଏତ ଡରି ଯାଆନ୍ତି ଡରି ଯାଇଥିଲେ ଆମ ଦିନ ଗୋ ପୂଜା କର ଡରି ମରି ଛାନିଆ ହେଇଥିଲା ଆମେ ପଳେଇ ଆଇ ଥିଲୁ ଛାଡିକି! ଛାଡିକି କଣ ଆଇଲୁ ଆମେ ଆସିଥିଲୁ ଅଟୋ ଗୋଟେ ବୁଝିବା ପାଇଁ ଅଟୋ ହେଲେ ଆମେ ସବୁ ଜିନିଷ ପତ୍ର
ହଁ ସେ ଟିକେ ଅଛନ୍ତି ଆଉ ସେ ଜାଣି ତାର ମାନେ ଟିକେ ହଡବଡ ହେଇଯାନ୍ତି ଆଉ!
କିିଏ ହୁଅନ୍ତୁ ଜିଏ ହୁଅନ୍ତୁ ସିଏ ଚାରି ଜଣ ଅଛନ୍ତି କାମ ଫାମ କରନ୍ତି! ତାଙ୍କର ସେମିତି କିଛି ଇଏ ନାହିଁ ଯେ ଆମେ କରିଦଉ ପଇସା ନିଜ ହାତରୁ ହେଲେ ପଇସା ଖର୍ଚ ଚୀ ସେ କାମ କରନ୍ତି ଆମର ବି ସେ ଆମ ଏବେ ଯୋଉ ଆମର ଯେତିକି ପିଲା ଅଛନ୍ତି ଆମ ବ୍ୟାଚ ପିଲା ତାଙ୍କର ଆମର କେହି ପଇସା ଖର୍ଚ୍ଚ ତାଙ୍କର ସେତେବେଳେ ପଇସା ଥିଲା ରୋଜଗାର କରୁଥିଲେ! ସେ ଖର୍ଚ୍ଚ କରିପାରୁଛନ୍ତି ଖର୍ଚ୍ଚ କରୁଛନ୍ତି।
ହୁଁ।
ଆମର ଏବେ କେହି ଖର୍ଚ୍ଚ କରିବେନି।
ଆଉ ଗୋଟେ ବି ମନୋବୃର୍ତ୍ତି ଥିଲେ ଯୁଆଡୁ ନାଇଁ ଯୁଆଡୁ ପଇସା ଆଣି ବିି କରିପାରିବେ। ଜଣଙ୍କର ଇଚ୍ଛା ନଥିବ ସେଏ ବି କରିବନି, ଜଣେ ଚାହିଁଲେ କେବେ ତୁ ଚାହିଁବୁ ହଁ ମୁଁ କରିଦେବି, ଆଉ ଜଣେ ତୋ ସହିତ ସାଙ୍ଗ ହେଲେ ସିନା ତମେ ମିଶି
ହଁ, ଶୁଣୁନା ମୁଁ ଯୋଉ କରିଥିଲି ମୁଁ ତମେବା ହିସାବ କରିୁଥିଲା ମୋ ହାତରୁ ପୂଜାରେ କେତେ ଟଙ୍କା ମିଶିଥିଲା, ମୁଁ କାହାକୁ କହିନି ମୁଁ କହିଲି କଣ ଦିଶହ ତିନିଶହ ଟଙ୍କା ତା ଭିତରେ କଣ କହିବି ଆଉ
ଆ ବାପା ଡା କିଛନ୍ତି ମୁଁ ଟିକେ ପରେ ଫୋନ କରିବି।
ହଉ ହଉ।
ଆଉ।